ହ୍ୟାଲୋ
ହଁ ହ୍ୟାଲୋ
ହଁ
ଭାଉଜ ନମସ୍କାର।
ନମସ୍କାର କଣ କରୁଛ?
ଏଠିକି ବସିଥିଲି।
ଆଉ କଣ ଖାଇଥିଲ?
ଆପଣ କଣ କରୁଥିଲେ?
ମୁଁ ଏଇଠି ବସିଥିଲି କାମ ସବୁ ସାରିଲି ଆଉ ଖରାବେଳର କାମ ସାରିଲି। ବାସନ ଫାସନ ସବୁ ଧୁଆ ଧୋଇ ସରିଲା। ଝିଅ ସ୍କୁଲ ଆଇଲା ତାଙ୍କୁ ଖାଇବା ପିଆକୁ ଦେଇ କାମ ସାରିଲି ଭାବିଲି ଟିକେ କଣ? କରୁଛନ୍ତି ମୋ ସାଙ୍ଗ ଟିକେ ପଚାରିବା।
ହୁଁ ହୁଁ
ହେଲା, ଆଉ କଣ ଖାଇଥିଲ?
ହଁ ଏଇ ଭାତ, ଡାଲି, ଆଉ ଆଳୁ ଭର୍ତ୍ତା, ଆଉ କଣ ଲେମ୍ବୁ ଝୋଳ ଏଇ ସବୁ ଜିନିଷ ଖାଇ
ଆଉ ବଢିଆ ଖାଦ୍ୟ ଆଉ।
ଆଚାର ଦେଶୀ ଖାଦ୍ୟ ଆଉ ଆମର ଆଉ।
ଆଉ କଣ ଆଉ ସେଦିନ ତ କଥା ହେଇଥିଲେ। କଥା ମୁଁ ଆଉ ତ ତିନି ଦିନ ହେଲାଣି ଭାବୁଛି ଦି ଦିନ ହେଲାଣି ଭାବୁଛି କଥା ହେବା ପାଇଁ। ଆଉ ହେଇ ପାରୁନି ହଁ। ଆଉ ବାହାଘରର ସବୁ କିଣାକିଣି ସବୁ ଆରମ୍ଭ କଲଣି ଭାଇ?
ନାଇଁ କାଲି ତ ନିର୍ବନ୍ଧ ସରିଲା କହିଥିଲି। ଆଉ ନିର୍ବନ୍ଧ ସରିଛି। ଆଜି ଆଜି ସରିଲା ଗୋଟେ ଗୋଟେ ଦିନ ଟିକେ ଫାଙ୍କା। ଏଇ ବର୍ଷା-ଫର୍ଷା ପାଇଁ ଯାଇ ହେଇନି। କାଲି ପହର ଦିନ ଆଡ଼କୁ ସବୁ ଉ ବସ୍ତ୍ର କିଣା ଯିବ। ତାପରେ ଯାହା ଯେମିତି ସବୁ ଜିନିଷ କିଣାଯିବ। ବାହାଘର ତ ଜାଣିଥିବେ କେତେ କାମ। ହ୍ୟାଲୋ।
ହଁ।
ଆମର ପରମ୍ପରା ଓଡ଼ିଆ ପରମ୍ପରା ହିସାବରେ ବାହାଘର ଗୋଟେ ବିଭାଘର କେତେ ନୀତି ନିୟମରେ ପାଳନ କରାଯାଏ। ଆପଣ ବି ଗୋଟେ ଓଡ଼ିଆ-ଓଡ଼ିଆଣୀ ଓଡ଼ିଆ ଘରର ବୋହୁ, ଆପଣ ଜାଣିଥିବେ ଆପଣଙ୍କର ବିଭାଘର ହେଇଥିବ। ସେଇଟା ଆପଣ ବି ଜାଣିଥିବେ। । ସବୁ ପରମ୍ପରା, ସବୁ ନୀତି ନିୟମକୁ ଠିକ୍ ଭାବରେ ନ କରିଲେ କେତେ ବାଧାବିଘ୍ନ ସୃଷ୍ଟି ହେଇପାରେ।
ହଁ, ଆଉ ବାହାଘର ହେଲେ ସବୁ ତମ ଭଉଣୀ ପିଉସୀ ନାନୀ, ମାମୁଁ ଘର ସବୁ ଆସିବେ ସବୁ କେବେ?
ସମସ୍ତେ ସେଇ ବା ସମସ୍ତେ ତ ନିଜ ନିଜ ଅ ଶାଶୁ ଘରେ ନିଜ କର୍ମରେ ସମସ୍ତେ ବ୍ୟସ୍ତ। କାହାକୁ ବି ଏତେ ସମୟ ନାହିଁ। ତ ସେଇଦିନ ବୋଧେ ଆସିବେ କି ତା ପୂର୍ବଦିନ ଆସିବେ। ସେଇଦିନ ଆମର ପ୍ରାୟ ବାହାଘର ଦିନ ଉ ଆସିବେ ସମସ୍ତେ।
ଆଉ ତମର ଆର ପୁଣି ଭଉଣୀଙ୍କ ବାହାଘର କେବେ ହବ?
ଭଉଣୀଙ୍କର ବା ଭଉଣୀକୁ ଏବେ ମୋର ଏକୋଇଶି କି ବାଇଶି ବର୍ଷ ହବ। ତ ସିଏ ଏବେ ତାଙ୍କର ହେଇନି ତ ଏବେ ଭାଇ ବାହାଘର ହେଲେ ସେଥିରେ ପଇସା ପତ୍ର ଖର୍ଚ୍ଚ ହବ। ତ ସେଥିଲାଗି ଏବେ ଟିକେ ବାପା କହୁଛନ୍ତି ନ କରିବା ପାଇଁ। ପାଞ୍ଚ ବର୍ଷ ଭଳିଆ ଲାଗି ଯିବ ତା ବାହାଘର ହବା ପାଇଁ।
ସେ କଣ କରୁଛନ୍ତି ନା ସେମତି ଖାଲି ବସିଛନ୍ତି?
ନାଇଁ ଘରେ ଟିକେ ସେମିତି ପାଠ ପଢ଼ଉଛି ପିଲାମାନଙ୍କୁ। ସିଏ ଟିକେ ଏତେ ଗୁରୁତ୍ୱ ଦିଏନି। ଆଉ କୁଆଡ଼େ ଯିବା କି କଣ କରିବା କୋଉ ପଟୁ କଣ ଟିକେ ପଇସା ଇନ୍ ରୋଜଗାର କରିବା ସେ ସବୁରେ ତାର ଟିକେ ଏତେ ନାହିଁ। ଧାରଣା ଦିଏନି ଏତେ। ଝିଅ ପିଲା ମାନେ ସିଏ ଟିକେ ମୁଣ୍ଡରେ ପୁରାଏନା କି ସବୁ ସବୁ ଝିଅ ପିଲା ଭାବନ୍ତି ଆମେ କେତେ ମାନେ ସ୍ଵାଧୀନ ଭାବରେ ଆମେ ଚଳିବୁ। କାହା ପାଖରେ ତା ଆଗରେ କି ମୁଣ୍ଡ ନୁଏଁଇ ବୁନୁ କି କେହି ପଦେ କହିବାକୁ ଯିବେନି କି ତୁ ବେରୋଜଗାରୀ କି କଣ ସିଏ ଏତେ କିଛି ଭାବେନା। ତାକୁ ଭଲ ଲାଗେନି ବାହାରକୁ ଯିବା ପାଇଁ।
ଆଚ୍ଛା ଆଉ? ତମେ କିନ୍ତୁ ତା ଜୀବନ ତ ଭଲ ମତେ ସେଥିରେ କହୁଥିଲ। କି ମୁଁ ଗୋଟେ ଲକ୍ଷ୍ୟ ରଖିଛି। ମୁଁ କିଛି ହେବି ଗୋଟେ କଣ କରି ଦେଖେଇବି। ଭଗବାନ ତମ ଚଲାପଥ କୁ କୁସୁମିତ କରନ୍ତୁ। ତମେ ଗୋଟେ ଭଲ ମଣିଷ ହୁଅ। ମତେ ଭାରି ଖୁସି ଲାଗିଲା ମୁଁ କହିଲି ଯାହା ହଉ ଏତେ ବଡ ମନୋଭୂତି ଏତେ ବଡ଼ ଆଶା।
ଆଜ୍ଞା।
ପୂରଣ ହଉ।
ନିଶ୍ଚିନ୍ତ ମୁଁ ତ ଆଶା ରଖିଛି। ଦେଖିବା କଣ ହଉଛି।
ଆଉ କଲେଜ ରେ ଯୋଉ ତମର ସବୁ ପ୍ରୋଗ୍ରାମ ହୁଏ। ନାଚ ଗୀତର ପ୍ରୋଗ୍ରାାମ ଯୋଉ ଡ୍ରାମା ଫାମା ଏବେ ହଉଛିି ନା ସବୁ?
ସବୁ ହୋଉଚି ସବୁବେଳେ ଆମର ମହାବିଦ୍ୟାଳୟରେ ଏ ଜାଣିଚନ୍ତି ତ ଆପଣ ବି ତ ଉ ଆପଣ କୋଉ ଯାଏଁ ପାଠ ପଢିଛନ୍ତି?
ମୁଁ ଅବଶ୍ୟ ଦଶମ ଯାଙ୍କେ ପଢିଚି କିନ୍ତୁ ମୁଁ ଜାଣିଚି ଆଉ।
ହଁ ତ ବିଦ୍ୟାଳୟ ଖାଲି ଯାଇଚନ୍ତି। ମହାବିଦ୍ୟାଳୟ ଯାଇନାହାନ୍ତି। ଅ ମହାବିଦ୍ୟା ବିଦ୍ୟାଳୟରେ ଆମର ତ ସବୁ ବିଦ୍ୟାଳୟରେ ଯେମିତି ସବୁ ଜିନିଷ ରେ ସବୁ ଗଣେଶ ପୂଜା ହୋଉ ସରସ୍ଵତୀ ପୂଜା ହୋଉ ସ୍ଵାଧୀନତା ଦିବସ ହୋଉ ନେତ ତା ଜୟନ୍ତୀ ହୋଉ ଯାହା ବି ହୋଉ ସବୁଥିରେ କିଛି ନା କିଛି ସ୍କୁଲ ରେ କିଛି ନା କିଛି ଆୟୋଜନ ହେଇଥାଏ। ସେମିତି ଅଲଗା ବେଳେ ଯେମିତିକି ଯୋଉଦିନ ସ୍କୁଲ ପ୍ରତିଷ୍ଠା ହୋଇଚି ସେଦିନ ବି ଗୋଟେ କିଛି ନା କିଛି ହୁଏ। ସେମିତି କମ୍ ସେମିତି ମହାବିଦ୍ୟାଳୟରେ ବି ମ ଧ୍ୟ ହୁଏ। ତ ସେମିତି ଆମର ସେଠି କଲ୍ ମହାବିଦ୍ୟାଳୟରେ ନାଚ ଗୀତ ହୁଏ। ଏଁ ଆ ଆମର ମେନ୍ ଯୋଉ ମୁ ମୁଖ୍ୟ ଯିଏ ଅଛନ୍ତି ଆମର ଉଁ ହେଡ଼୍ ସାର୍ ଯିଏ ଅଛନ୍ତି। ସିଏ ପୁରସ୍କାର ପ୍ରଦାନ କରନ୍ତ ତି ଅନ୍ୟ ଶିକ୍ଷକମାନେ ମଧ୍ୟ ଆସିକି ଯୋଗଦାନ ଦିଅନ୍ତି। ବୋହୁ ବୋହୁ ପିଲା ଆସିକି ସେ ଚିତ୍ର ଅଙ୍କନ ଆଉ ସାଧାରଣ ଜ୍ଞାନ ଆଉ ରଚନା ଏସବୁ ସବୁ କଳାକୃତ ଚି ରେ ଭାଗ ନିଅନ୍ତି। ଆମେମାନେ ବି ମଧ୍ୟ ଭାଗ ନଉ ଆଉ ଏଇ ସବୁ ଜିନିଷରେ ଆମର ଜାଣିଚନ୍ତି ପାଠ ପଢା ସହିତ ବି ଅଲ୍ ଅନ୍ୟ କିଛି ଜିନିଷର ବି ସବୁ ଆବଶ୍ୟକତା ଅଛି। ଏମିତି ସବୁ ହୁଏ ଆମେ ମାନେ ବି ଭାଗ ନୋଉ।
ଯାହା ହଉ ଶୃଙ୍ଖଳାର ସହିତ କାମ ହୁଏ। ତମେ ତମେ ଭାଗ ହଁ ସେଇ କଥା ତ ଗୋଟେ ମାନେ ଛୋଟ ବେଳୁ ଏସବୁ କଲେ ଟିକେ ଆଗ୍ରହ ବଢେ ଭଲ ଲାଗ ଗେ ଆଉ ଆଉ ତମ ସାଙ୍ଗମାନେ ସବୁ ଭଲ ନା?
ସମସ୍ତେ ଭଲ କିଛି ସମ ସମସ୍ତେ ତ କହିବାକୁ ଗଲେ ଏ ଜୀବନରେ ବୋହୁତ ଭଲ ମଣିଷଙ୍କ ସହିତ ଭେଟ ହବ ଆଉ ଖରାପ ମଣିଷଙ୍କ ସହିତ ବି ଭେଟ୍ ଟ ହବ କିଛି କିଛି ଶିକ୍ଷା ଦେଇକି ଯିବେ ଆଉ ଉଁ ଶିକ୍ଷା ନେଇକି ଯିବେ। ସେଇଟା ତ ଭଲ ଖରାପ ତ ସମସ୍ତେ ଅଛନ୍ତି। ମୋ ସହିତ ବି ସେମତି କିଛି କିଛି ସାଙ୍ଗ ମୋର ଭଲ ଅଛନ୍ତି ଏବେ ଯାଏ ବି ଅଛନ୍ତି ଆଉ କିଛି କିଛି ସାଙ୍ଗ ଭଲ ନାହାନ୍ତି ଆଉ ସେହିଭଳି ଆଉ।
ଆଉ ମୋର ମାନେ କଣ କହିଲୁ?
ଆପ୍ ସାଙ୍ଗସାଥି
ହଁ ମୁଁ ତ ଅ ହଁ ଅଛନ୍ତି ମୁଁ ବି ସାଙ୍ଗ ମାନେ ସବୁ ବାହା ହେଇ ସାରିଲେଣି ଏଇ ଫୋନ କରନ୍ତି। କଥା ହୁଅନ୍ତି ସମସ୍ତେ ନିଜ ନିଜ ସଂସାରରେ ଅଛନ୍ତି ଦୁଃଖ ସୁଖରେ। ଆଉ ଅଛନ୍ତି କଣ କରୁଛୁ କଣ ନାଇଁ ଏଇଛି ଜଞ୍ଜାଳ ଭିତରେ ସମସ୍ତେ।
ହୁଁ ଆଜି ବନ୍ଧୁ ଯୋଉ କହିଲେ ବନ୍ଧୁ ବି ଗୋଟେ ଏମିତି ଜିନଷ
ହ
ଉଁ ତା କିଛିଟା ବନ୍ଧୁ ଅଛନ୍ତି ସେ ଜୀବନ ସାରା ସବୁବେଳେ ସାଥ ଦବା ପାଇଁ କି ବି ଆଗେଇ ଆସିବେ ତମର ବି ପଦ ସମୟରେ ବି ଆଉ କିଛିଟା ବନ୍ଧୁ ତ ଅଛନ୍ତି ମୋ ସହିତ ବି ଘଟିଚି। ତ ଆପଣଙ୍କୁଁ କହିଥିଲି ସବୁ ଜାଣିଥିବେ। ହୁଁ ତ ସେମତି ସବୁ ମୋ ସହିତ ବି ଘଟିଚି ଆଉ ମୋ ଜୀବନରେ ବି ବହୁତ ଭଲ ଭଲ ସ ସାଙ୍ଗ ଅଛନ୍ତି ଭାବୁଚି ଜୀବନ ସାରା ସେମାନେ ରହିବେ ସାଙ୍ଗ ହେଇକି। କିଛି ଏଇ ସବୁ ଏମିତି ସବୁ ବନ୍ଧୁ ଅଛନ୍ତି ଆଉ।
ହଁ ସ୍ ବନ୍ଧୁ କଣ ଅ ହୁଁ ହଜାରେ ବନ୍ଧୁ ଦରକାର ନ ନଥାଇପାରେ ଏମିତି ଜଣେ ବନ୍ଧୁ କର ଯେମତି ପ୍ର ପ୍ରତି ମୁହୂର୍ତ୍ତରେ ସେ ତୋ ଦୁଃଖକୁ ବୁଝିପାରୁଥିବ ସୁଖକୁ ବି ବୁଝିପାରୁଥିବ। ଆଉ ଆଜି କାଲି ତ ଦୁନିଆ ତ
ସେଇଟା ହୁଁ।
ସବୁ କି ସବୁ ସ୍ୱାର୍ଥପର ନାଇଁ ସେମିତି ବି ଭଲ ମୁଣିଷ ଅଛନ୍ତି ଭଲ ମଣିଷ ନଥିଲେ କ
ଆପଣ ଯେମିତି କହିଲେ କି ହଜାରରେ ଗୋଟିଏ। ସବୁ ଭଲ ନ ହେଇ ପାରନ୍ତି ଗୋଟେ ମଣିଷ ବି ଭଲ ଥିବା ଦରକାର ସମସ୍ କହିବା ଟା ଆମର ବି ବୃଥା ସମସ୍ତେ ସ୍ୱାର୍ଥପର ନୁହନ୍ତି। ତାଙ୍କ ଭିତରେ ବି କିଛି କିଛି ଲୋକ ଅଛନ୍ତି ଯିଏ ଯୋଉମାନେ ବିନା ସ୍ଵାର୍ଥରେ ବି ଆପଣଙ୍କୁ ଭଲ ପାଇପାରିବେ। ମଣିଷ ଚିହ୍ନି ଚିହ୍ନିଛି ହୁଁ।
ଆଉ ଆଉ ତମେ। ତମେ କେବେ ଆସ କେବେ ବୁଲିବାକୁ ମନ୍ଦିର ଫନ୍ଦିର ସବୁ ଆସ।
ହଁ ମନ୍ଦିର ଯାଉ ମୁଁ ପ୍ରତି ସୋମବାର ଆମର। ଉଁ ଘରେ ମା କୁହନ୍ତି କି ଝିଅ ପିଲା ଘରେ ଥିଲେ ସବୁ ମନ୍ଦିର ଯିବା ଉ ଉଚିତ୍ ଆଉ ଠାକୁରଙ୍କୁ ଟିକେ ମାନିବା ଉଚିତ୍ ତ ସେଇଥିପାଇଁ ମୁଁ ସବୁ ପ୍ରତି ସୋମବାର। ଅଁ ଶିବ ମନ୍ଦିର ଯାଏ। ଯୋଉଦିନ ସମୟ ହୁଏ ଯାଏ ଯୋଉଦିନ ଟିକେ ପାଠ ପଢିବାକୁ ପଳେଇଥିବ ବି ଯାଇପାରେନି। ତ ସେମତି ହୁଏ। ମୁଁ ସବୁବେଳେ ସ ମନ୍ଦିର ଯାଏ ଓ ଯୋଉ ଓଷା କରି କରି। ଯୋଉ ଝିଅ ମାନଙ୍କର କରିବା କଥା ସେ ଓଷା ମୁ ମଧ୍ୟ ମୁଁ କରେ। ଯେମତି କି ଆମର କୁମାର ପୂର୍ଣ୍ଣମୀ। ଆଉ ଆମର ଯେମିତି କିି ଜାଗର। ଆଉ ରଜରେ ତ ଆମର ସବୁ ଯେମିତି ହବା କଥା ହବ ସେଇଟା ଗୋଟେ ଆମର ପର୍ବ ତ ଏମିତି ସବୁ ଥାଏ ଆମର। ଆଉ ପ୍ରଥମା ଅଷ୍ଟମୀ ତ କରନ୍ତି ମା କରନ୍ତି। ଆଉ ଏବେ ଯୋଉଁ ଆମର ଆସୁଚି। ଜ୍ୟେଷ୍ଠ ପୂର୍ଣ୍ଣିମା ଯୋଉ ଗଲା। ସେଇଟା ତ ଆମର ବଡ ମାନଙ୍କ ପାଇଁ ମୁଁ ତ ବଡ ଆମ ଘରେ ମୋ ଭଉଣୀ ବଡ। ତ ସିଏ ତାଙ୍କ ପାଇଁ ଯାହା ଯେମିତି ହବା କଥା ନୂଆ ପୋଷାକ ପିନ୍ଧନ୍ତି ଜ୍ୟେଷ୍ଠ। ଅ ପିଲାମାନେ ସେମାନେ ସବୁ ନୂଆ ପୋଷାକ ପିନ୍ଧନ୍ତି। ତାଙ୍କୁ କଣ ପୂଜା କରାଯାଏ ନୂଆ ପୋଷାକ ପିନ୍ଧନ୍ତି ପୂଜା କରାଯାଏ ହଁ।
ମୋର ବା ଝିଅ ଟା ବଡ ସିଏ ବି ସେମିତି ଜ୍ୟେଷ୍ଟ ପୂର୍ଣ୍ଣିମାରେ ପିନ୍ଧିଲା ଆଉ ଆ ଆମ ର ତ ବାର ମାସ ଏ ତେର ପର୍ବ ଲାଗି ରହିଛି ଆଉ ଆମର। ଓଡିଆ ଘର କେତେ ସୁନ୍ଦର।
ହଁ ଠିକ କହିଲେ ଏମତି ସ
କେତେ ସୁନ୍ଦର ପରମ୍ପରା ମାନେ ଓଡିଆ ଯେମତି ଓଡିଆ ଆମେ ଓଡିଆ। ଭାରି ବଢିଆ ଆମେ ନା ଆମ ଆମର ସବୁ କିଛି ବଢିଆ। ବହୁତ ଗର୍ବ ବହୁତ ଗର୍ବ ଲାଗେ ଓ ଡିଆ ବୋଲି ମନରେ ବହୁତ ଗର୍ବ ଲାଗେ ପ୍ରଭୁ ଜଗନ୍ନାଥ ଆମ ଦେବତା ଆମ ବଡ ଠାକୁର।
ହୁଁ ହୁଁ।
ତାଙ୍କୁ ତାଙ୍କ ସୃଷ୍ଟିରେ ଆମେ ସବୁ ତାଙ୍କ ଇଚ୍ଛାରେ ଆମେ କହନ୍ତିନି। ଆମେ ଫୁଲଟେ ଫୁଟିଲେ ବି ତାଙ୍କ ଇଙ୍ଗିତରେ ଫୁଟୁଛି। କେଡେ ସୁନ୍ଦର ପରମ୍ପରା ନେଇଁ ଭଗବାନ ଭାଇ ଭଉଣୀଙ୍କ ସାଥିରେ ଯେମତି ବସିଛନ୍ତି। ଆମେ ବି ଆମ ଘର ଭାଇ ଭଉଣୀଙ୍କ ସହିତ ସେମତି। କେତେ ସୁନ୍ଦର ଭାଗବାନ କୁ ଇଏ ଆଛା। ହଁ ହଁ ଆଚ୍ଛା ହଉ ଠିକ ଅଛି ହଁ ହଁ ମୁଁ ବି ଏବେ ରଖିଦଉଛି। ଆଉ କେତେବେଳେ ପୁଣି ସମୟ ଦେଖି ପରେ କଥା ହବା ହଉ ରଖୁଛି, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।